ହଁ ଆପଣ ମୋ ଶବ୍ଦ ଶ୍ରବଣ କରିପାରୁଛନ୍ତି, ହଁ ଆପଣ ମୋ ଶବ୍ଦ ଶ୍ରବଣ କରି କରିପାରୁଛନ୍ତି।
ହଁ ବହୁତ ହ ଶ୍ରବଣ କରିପାରୁଛି ଆଜ୍ଞା।
। ଆଜ୍ଞା ଠିକ ଅଛି, ଆଉ ମୁଁ ବି ଆପଣଙ୍କ ଶବ୍ଦ ଭଲସେ ଶ୍ରବଣ କରିବ। ଆଜ୍ଞା ହଁ ଆପଣ କଣ କରୁଥିଲେ?
ହଁ ଏ କହିବାକୁ କହିନଥିଲି ମୁଁ ହଁ ମୁଁ ଏବେ ଚିକୁ ଭାଇଙ୍କ ସହ କଥା ହଉଥିଲି ଆଉ କହିଲେ କାଲି କଲେଜ ଯିବେ ଆପଣ କହିଲି ଆ କାରଣ କଣ ମାନେ କାଲି କଲେଜ ଯିବାର କାରଣ। କଣ ମୁଁ ତ କାଲି ଯାଉନି, ତ କହିଲେ ସ କାଲି ଯାଆନ୍ତ ତୁଆଉ କାଲି ଆପଣଙ୍କର ଏ ଟେଷ୍ଟ ଅଛି ସପ୍ରେଟେଷ୍ଟ ମୁଁ କହିଲି ଅ ଏସେ ସି ଟେଷ୍ଟ ଅଛି ମୁଁ ତ ଜାଣିନି ଗୋ ତ ମୁଁ ଆପଣଙ୍କୁ ପଚାରୁଛି ସେମିତି କିଛି ଅଛି କି? ଏସିସି ଟେଷ୍ଟ
ହଁ ଆପଣ, ଆପଣ ଯଦି ଟିକେ ସମୟ ହଁ ଆ ଆପଣ ଯଦି ଟିକେ ସମୟ ଲାଇନରେ ରହିବେ ତ ମୁଁ ଦେଖିକି କହିବି ଏସିି ଏସି ର କୋଉ ଟେଷ୍ଟ? ବୁଝିଲେ? ହଁ ତ ସେଇ ମଧ୍ୟ ଭିତରେ ଆପଣ ଆଉ କିଛି କୁହନ୍ତୁ।
ହଁ ଏସ୍ ଏସ୍ ସି ଟେଷ୍ଟ ମାନେ ଆପଣ ବୁଝିପାରୁଥିବେ। ସ୍କିଲ୍ ଏନହାନ୍ସିଙ୍ଗ କୋର୍ସ ଯୋଉ, ସେ ନା ସେ ଟେଷ୍ଟଟା ଆକ୍ଚୁଆଲି ଆଁ କାଲି ହଁ। ହଁ ପହର୍ଦିନ ହିଁ ପାଠ ପଢା ହେଇଥିଲା ଆପଣ ମାନଙ୍କୁ ତ ଆଜି କେମିତି କାଲି ଟେଷ୍ଟ କରିଦେବେ? ଏଇଟା ତ ବହୁତ ହିଁ ଆଉ ଖରାପ କଥା ହେଲା। ତ
ଆପଣ ଜାଣିନାହାନ୍ତି। ସେ ଜୋରରେ ପଢାନ୍ତି ଯେ ବହୁତ ଜଲଦି ସାରି ଦିଏ।
ହଁ ଆପଣ ବହୁତ କୁନ୍ଥଉଛନ୍ତି। ଯାହା ଶୁ-ଶୁଭା ଯାଉଛି। ଏମିତି କାହିଁକି କୁନ୍ଥଉଛନ୍ତି?
ଏବେ ଏବେ ଶୁଭିଲା? ଏବେ ଶୁଭିଲା? ହାଲୋ ହାଲୋ ହାଲୋ।
ହଁ ଏବେ। ହଁ ଶୁଭୁଛି ଆଜ୍ଞା।
ହଁ ଠିକ ଅଛି ଠିକ ଅଛି। ମୁଁ ପଚାରୁଛି କିଛି। ପିଲାଙ୍କୁ, ସେମିତି ତ କିଛି ଆମେ ଜାଣିନୁ। ଏସ-ଏସ-ସି ର ଟେଷ୍ଟ କାଲି କେତେବେଳେ ଏସ-ଏସ-ସିର ଟେଷ୍ଟ ଅଛି?
ଆ ମୋତେ ତ ଜଣା ନାହିଁ। ସେ ଯାହା କହିଲେ। ଆ ସେମିତି କିଛି ଜଣା ନାହିଁ ମତେ। ଆ ନା ସେ କିଛି କହିନାହାନ୍ତି। ଆପଣ ବହୁତ ଭୟଭୀ ତ ହେଇଯାଉଛନ୍ତି। ଟିକେ ରୁହନ୍ତୁ।
ନାଇଁ ମୁଁ ନାଇଁ ମୁଁ ଜନ୍ମଯୟ ଶୁଣ ଜନ୍ମଯୟ ପଚାରିଲେ ଏ ବିଷୟରେ। ଜନ୍ମଯୟ କହିଲା କି ସେଟା ତାଙ୍କର ଅଛି। ଆମର ସାଇନ୍ସ ପିଲାଙ୍କର ନୁହଁ ଆର୍ଟସ ପିଲାଙ୍କର। ଆର୍ଟସ ପିଲାଙ୍କର ଅଲଗା।
ଓ ଆର୍ଟ୍ସ୍ ପିଲାଙ୍କର ଆଛା। ତ ଅ କାଲି ଯିବାର କିଛି ରିଜନ ନାହିଁ। ୟା କାରଣ କିଛି ନାହିଁ ତ?
ନାଇଁ ନାଇଁ କିଛି କାରଣ ନାଇଁ। ହଁ। କିନ୍ତୁ ଆପଣ ଚାହିଁଲେ ବି ଯାଇପାରିବେ। ଆପଣ ଚାହିଁଲେ ବି ଯାଇପାରିବେ, ଆମର ସେ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା ପାଇଁ।
ହଁ ମୁଁ ଘରେ ରହିକି ମଧ୍ୟ ସେଇ କାର୍ଯ୍ୟ କରି
ବଢେଇ ପାରିବେ। ଆଜ୍ଞା ହଁ ବୁଝିପାରୁଛି ହଁ।
ହଁ ତ ଅ ଜାଣିଥିବେ ମୁଁ ଆ ବହୁତ ହିଁ ଏଁ ଥର କଲେଜ ଯାଇଛି ବହୁତ ଥର। ତ କିଛି ଯିବାର ଏମିତି ରିଜନ ନଥାଏ ତଥାପି ମୁଁ ଯାଏ। ତ କାହିଁକି ଯିବି ମୁଁ ପୁରା ହିରୋ ହେଇକି ଯାଉଛି। ହଁ କାରଣ ହିରୋ ହେଇକି ଯାଉଛି। କେହି ଆମର ମହିଳା ମି ହଁ ମହିଳା ମିତ୍ର ଆସୁନାହାନ୍ତି। ଆଉ କଣ ଯିବାର ଫାଇଦା ରହୁଛି? ଆପଣ ବୁଝିପାରୁଥିବେ ମୋ
ଆଚ୍ଛା ଆଚ୍ଛା ହୁଁ ହୁଁ ହଁ ହଁ ମୁଁ ବୁଝିପାରୁଛି, ଆପଣଙ୍କ କଥା ବୁଝିପାରୁଛି। ହଁ ହଁ କିଛି ଖୁସି ହି ଲାଗୁନଥିବ ବେଲେ
ହଁ ଖୁସି ଖୁସି ମିଳୁନି ମତେ ତ କାହିଁକି? ଯିବି ମୁଁ ତ ମୁଁ ବହୁତ ଥର ଯାଉଛି ଏମିତି ଫେରିକି ଆସେ ହଉଛି ତତେ ଆସି ଆଉ ହଁ।
ସେ ବୁଝିଲି ହଁ ତ ସେ ଯଉ ଆପଣ ନ ଯିବାଟା ହିଁ ଠିକ ମୋ ହିସାବରେ। ଆପଣ ରହିଯାନ୍ତୁ। ଠିକ ଅଛି ଆପଣ ଘରେ ରହିଯାନ୍ତୁ। କାଲି କିଏ ସାଗର ଯିବେ ବୋଲି କିଛି କହୁଛନ୍ତି? ନା ସାଗର ଯିବେ?
ସାଗର ଆଜ୍ଞା ବହୁତ ହିଁ ଶୁଣ୍ଠା ଲୁକ। ମୁଁ ଆପଣଙ୍କୁ କଣ କହିବି ସେ ସେ ଆପଣ ତା ଆଉ ମୁହଁ ହଁ ହଁ ସେ ବହ--ବହୁତ ଦେଖିଥିବେ? ଟିକେ ଇଗୋ ରେ ଗର୍ବରେ ରୁହନ୍ତି ଆଜି ମେଘେଶ୍ଵରରେ ଦେଖିଥିବେ ଆପଣ? କେମିତି ହଁ ଟିକେ ତାଙ୍କୁ ଗିଏ ସାଙ୍ଗ ସହିତ ସେ ଟିକେ କଣ୍ଟାଟ ରେ ଥାନ୍ତି ତ ଆଉ କଣ କିଛି କହିବ ବନି ଆଉ? ହଁ ସେ ୱାର୍ଡ ୟୁଜ୍ କଲେ କିଛି ଅସୁବିଧା ଅସୁବିଧା ନାଇଁ ଆପଣ ଜାଣିଛନ୍ତି ମୁଁ ବହୁତ ହିଁ ୟୁଜ କରିସାରିଛି ପୂର୍ବରୁ? ଅଁ ତ ମତେ ପଚାଶ ଉପରୁ ଆଜ୍ଞା।
ହୁଁ ହୁଁ, ନାଇଁ ନାଇଁ ନାଇଁ ଆପଣ କୁ ଆପଣ ବୋଧେ ସେ ପରିଣାମ ପାଇନାହାନ୍ତି ସେଟା ୟୁଜ ଆ କରିବେ ନାଇଁ ଏ ଏବେ ସ୍କ୍ରିପ୍ଟରେ ଏଇଟା ନଥିଲା ବ୍ରାକେଟ ଜିନିଷଟା ଆପଣ କରିଦେଇଛନ୍ତି।
ହଁ ନଖ ଆଜ୍ଞା ହସ ହଁ ତ ଆପଣ ହଁ, ଆ ଆପଣଙ୍କର ଅ ଟିକେ ହଁ। କୁନ୍ଥଉଛି ମୋବାଇଲ ଟା ଆପଣ ସାଇଟରେ ଫୋପାଟ ଦେଇପାରିବେ? ଆଉ
ନାଇଁ ନାଇଁ କୁହନ୍ତୁ କୁହନ୍ତୁ, ଆମେ ସାଇଡ କୁ ଫୋପାଡି ଦେଲେ ଆପଣଙ୍କୁ କିଛି ଶୁଭିବନି।
ହଁ ଆପଣଙ୍କୁ ଆଜି ରାତି ଟା କେମିତି ଲାଗୁଛି?
ହୁଁ ରାତି ଟା ରାତି ଭଳିଆ ଲାଗୁଛି। ଚନ୍ଦ୍ର ସୂର୍ଯ୍ୟ ନାହାନ୍ତି ଚନ୍ଦ୍ର ଅଛନ୍ତି। ତାରା ଦେଖାଯାଉଛନ୍ତି। ସୂର୍ଯ୍ୟ ଅଛନ୍ତି? ଓହୋ। ଓ ସୂର୍ଯ୍ୟ ହଁ ସୂର୍ଯ୍ୟ ଅଛନ୍ତି। ହଁ ସେ ଜନ୍ମଜ ଘର ପାଖରେ ଅଛନ୍ତି।
ହଁ ଆପଣ ବୁଝିପାରୁଥିବେ? ଆମକୁ ସିନା ଦୃଶ୍ୟ ମାନ ହୁଅନ୍ତିନି? ସୂର୍ଯ୍ୟ ଏବେ ଆମେରିକା ଆଡେ ଯାଇଥିବେ। ହଁ।
ଆଚ୍ଛା ଆଚ୍ଛା ଓ ହଁ ହଁ ସୂର୍ଯ୍ୟ ଅଛନ୍ତି। ଏଠି ଅଛନ୍ତି ହଁ, ସେ ବୁଲାବୁଲି କରୁଥିବେ ତାଙ୍କର ବି ବୁଲିବାର ଅଛି। ଆପଣ ଯେମିତି ପ୍ୟାରିସ୍ ପଳେଇଛନ୍ତି, ସିଏ ବି ସେମିତି ଆମେରିକା ଯାଇଥିବେ?
ପୃଥିବୀ ଅକ୍ଷୟ ପୃଥିବୀ ସୂର୍ଯ୍ୟଙ୍କ ପଟେ ବୁଲେ ଆଉ ସୂର୍ଯ୍ୟ କାହା ପଟେ ବୁଲନ୍ତି? ସେଇଠୁ
ଆଚ୍ଛା ଆଚ୍ଛା ହଁ ସାର୍ ନାଇଁ ହଁ ଆପଣ
ଖାଦ୍ୟ ଜଳ ଗ୍ରହଣ କରୁଛନ୍ତି।
ଆଜ୍ଞା, ହଁ ଖାଦ୍ୟ ପାନୀୟ ଜଳ ସବୁ କିଛି ହଁ ଦାନ୍ତ ଖସିବ ଆଉ ଟିକେ ପରେ। ଗାଧେଇବୁ, ଦାନ୍ତ ଘଷିବୁ,
ହଁ ଆପଣ ଯେହେତୁ ବ୍ରାହ୍ମଣ ଲୋକ ଆପଣ ଦିନକୁ ତିନିଥର ଗାଥାନ୍ତି। ହଁ।
ନାଇଁ ଏ ଥରେ ହେଇ ଗାଧେଇବି ଯୋଉଟା ରାତିରେ
ହଁ ରାତିରେ ସ୍ନାନ କରନ୍ତୁ। ଆଉ ଆପଣ ଗୀତା ଭାଗବତ ତ ଆଉ ଆ ହୁଁ ପଢିପାରିବେନି। ତ ବୁଝିପାରୁୁଛେ ଆପଣ?
ହୁଁ ଆପଣ ଏବେ ଯୋଉ ଲାଷ୍ଟ ସାଇନ୍ ମୁଁ ବୁଝିପାରୁଛି, ଆପଣ ଆପଣ ତ ବହୁତ ଜ୍ଞାନ ଲୋକ ବହୁତ ଜ୍ଞାନ ଦେଉଛନ୍ତି। ଆପଣ ମୁଁ କହିଲି କି ଆପଣ ଯେଉଁ ଲାଷ୍ଟ ଯେଉଁ ମହିଳା ପିତ୍ର ଯୋଉ ରାଜଶ୍ରୀଙ୍କ ସହ ଯୋଉ କଥା ହେଇଥିଲେ?
ହଁ ମୁଁ ତାଙ୍କରି ବିଷୟରେ ଅ କିଛି ବି ତାଙ୍କରି ବିଷୟରେ ଆଗମନ କରିବାକୁ ଯାଉଥିଲେ। ଆପଣ ବହୁତ କଥା କହିବାରେ ମାହିର ନୁହନ୍ତି। ଆପଣ ଲେଟ୍ ଆ ରାଜଶ୍ରୀ ଏମିତି କଣ କହୁଛନ୍ତି ମୋ ମସ୍ତିଷ୍କକୁ ଯାଉନି। ତ ମୁଁ ଆପଣଙ୍କୁ କହୁଛି ସେ କଣ ଏ ପଯେପର୍ଯ୍ୟନ୍ତ ବାହାରେ ବୁଲୁଛନ୍ତି ତ ତାଙ୍କର କିଛି କୌଣସି ଗୋଟେ ସାଙ୍ଗଙ୍କ ସହ ଦେଖବା ପାଇଁ ଏସି କିଛି ହଁ ସ୍ପେସିଫିକ୍ କହିନାହାନ୍ତି ଯୋଉ ପୁରୁଷ ମିତ୍ର କି ମହିଳା ମିତ୍ର ସେ ତ ଅପେକ୍ଷା କରୁଛ ନ୍ତି ଲାଗୁଥିଲା ଯେମିତି ବଡ-ବଡ ହାତ, ଆପଣ ଟିକେ ଚୁପ୍ ରହିବେ। ହଁ-ହଁ ବଡ-ବଡ ହାଟ ପାଖେରେ ସେ ଥିଲେ ଆଉ। ହଁ ଅଟୋ ଅଟୋରେ ତାଙ୍କ ମିତ୍ର ଆସୁଥିଲେ, ସେ ବୋର୍ ହଉଥିଲେ। ସେ ଏବେ ବି ମତେ ମେସେଜ୍ କରୁଚନ୍ତି ଦଶ୍ ଟା ଚାରି ରେ କହୁଚନ୍ତି ଆପଣ ଫ୍ରି ହେଲେ ମତେ କହିବେ ଆଉ ହୁଁ ତ ସେ-ସେ ଟିକେ ମୋହି ତ ହଉଛନ୍ତି ବୋଧେ, ତ-ଅ-ଆ-ମୋ ମତେ ଦେ ଦେଖି ଦେଲେ ବୋଧେ ବିମୋହିତ ହେଇଯିବେ, ତ ମତେ ଦେଖି ନାହାନ୍ତି ଏପନ୍ତ ସେ ହଁ ତ ଏ ମୁଁ ତାଙ୍କୁ ଗୋଟେ ମୋର ଆ ଭଲ ଫଟୋ ଟେ ପଠେଇଦେଲେ ସେ ଆଉ କଲ୍ କରିବା ବି ଭୁଲିଯିବେ।
ଆ ଆଚ୍ଛା ହଁ, ତାପରେ ନାଇଁ ଏ ଏବେ ଯାଏଁ ଆପଣ କୌଣସି ଫଟ ହଉ ଆପଣ ଏବେ ଯାଇ କୌଣସି ଫଟୋ ଭିଡୁଓ ଛାଡନ୍ତୁନି ଆପଣଙ୍କର। କାଇଁ ନା ଆପଣଙ୍କ ପ୍ରାଇଭେସି ଆପଣଙ୍କ ହାତରେ। ଆପଣ ଆପଣଙ୍କ ହାତ ଟା କୋଉଠି ମତେ ଭଲସେ ଜଣା।
ହଁ-ଆ-ଆ-ହଁ-ତ-ଅ-ମୁଁ କହୁଥିଲି ସେ ବହୁତ୍ ସମୟ ଅପେକ୍ଷା କରିଥିଲେ, ଦଶଟାରେ ଘରକୁ ପହଞ୍ଚୁଚନ୍ତି ସେ। ଆଉ ସେ ମୋ ସହିତ ବହୁତ୍ ହିଁ ଆ କ ଥା ହେଲେ ଆଉ ହସ ଖୁସି କଥା ହେଲେ, ଆଉ ଆ ହଁ ମୁଁ ପଚାରିଥିଲି ଅ ଅଙ୍କିତା ଅଙ୍କିତା ଭଉଣୀଙ୍କର କଲେଜ୍ ଟା ମହର୍ଷି ଏଇ କମଳା ନେହେରୁ
ହଁ କମଳା ଆଜ୍ଞା।
ଆଉ ତାଙ୍କର ଅନର୍ସ କଣ ଅଛି ଆର୍ଟ୍ସ ରେ ଓଡିଆ-ଓଡ଼ିଆ ଅଛି
ଆର୍ଟ୍ସ ରେ। ଆର୍ଟ୍ସ ରେ ସେ ଓଡିଆ କି ହଁ ଓଡିଆ ବୋଧେ ନେଇଚନ୍ତି ଅନର୍ସ ନେଇଚନ୍ତି। ସେ ରମାଦେବୀ ୟୁନିଭର୍ସିଟି ଅଣ୍ଡରରେ ଯାଉଚନ୍ତି।
ହଁ ଆପଣଙ୍କ ମସ୍ତିଷ୍କ କାମ କରୁନି, ଆପଣ ହଁ ତ ଆପଣ ଓଡିଆ ବି ବୋଲି ଜାଣି ପାରୁନାହାନ୍ତି। ହଁ ସେଇ ଭଳିଆ ବହୁତ୍ ହିଁ ଭଲ। ଆ-ହଁ-ନା।
ହଁ ବୁଝିଲି।
ହଁ ଆପଣ ମସ୍ତିଷ୍କ ବୁଝିପାରୁନି ଆପଣ ମୁଁ ବୁଝି ଯାଉଚି ମୁଁ ତାଙ୍କ ସହ ନ ମିଶିକି ସେ ଓଡିଆ ଅନର୍ସ ନେଇଚନ୍ତି, ଆପଣ ବୁଝିପାରୁନାହାନ୍ତି।
ନାଇଁ ମୋର ବୁଝିବା ବି କିଛି ଦରକାର୍ ନାହିଁ, ଆପଣଙ୍କର ବୁଝିବା କାଇଁ ଦରକାର୍ ସେଇଟା ମୁଁ ଜାଣିନି। ଆପଣଙ୍କର ବୋଧେ କିଛି ଥିବ ଗୁପ୍ତ
ଆପଣ ଜାଣିଚନ୍ତି କିନ୍ତୁ ଭୁଲି ଯାଇଚନ୍ତି।
ହଁ ଆମର ଟିକେ ଆମର ସେଇ ବୁଲିବା ଶକ୍ତି ଟିକେ ଅଧିକ ଭଲ ଅଛି।
ହଁ ଆପଣ ଯେମ୍ତି ଗର୍ବରେ କହୁଚନ୍ତି ଆପଣ ଅ ହଁ ଆପଣଙ୍କର ବହୁତ୍ ହିଁ ପ୍ଲସ୍ ପଏଣ୍ଟ ସେଇଟା ଆପଣ ପାଠ ମନେ ରଖୁଚନ୍ତି, ଆଉ ସବୁ ଜିନିଷ ଭୁଲି ଯାଉଚନ୍ତି, ତ ବହୁତ୍ ହିଁ ଭଲ ଜିନିଷ ସେଇଟା ଆପଣଙ୍କର।
ଏ ଏଥିରେ ଏଥି ଏଥିରେ-ଏଥିରେ ବ୍ରେନ୍ ର ମସ୍ତିଷ୍କ ର ଷ୍ଟୋରେଜ୍ ଖାଲି ରହିବ ସବୁବେଳେ।
ହଁ ବହୁତ୍ ହିଁ ଭଲ ଉପାୟ ଆପଣ ଅବଲମ୍ବନ କରୁଚନ୍ତି। ଏମିତି ଭୁଲିଯିବା ବହୁତ୍ ହିଁ ଭଲ ଆପଣ ପାୟଲ୍ କୁ କିନ୍ତୁ ଭୁଲି ପାରୁନାହାନ୍ତି, ସେ ବହୁତ୍ ବଡ ଲାଖିକି ଅଛନ୍ତି।
ହଁ ନାଇନ ନାଇ। ଆପଣ ସେଇଟା ଭୁଲ ବୁଝୁଛନ୍ତି। ମୁଁ ତାଙ୍କୁ କାମର ମୋର ବ୍ୟବହାର କରୁଛି। ଆପଣ ବହୁତୁ ଭଲସେ ଜାଣିଥିବେ ସେ ବିଷୟରେ ଆଉ ଆପଣ ବୋଧେ ଆପଣ ବୋଧେ ବି ସେଇ କାମରେ ହିଁ ନିୟୋଜିତ।
ହଁ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ରାତ୍ରି ଶୁଭମୟ ହଉ। ଶୁଭ ରାତ୍ରି।
ଶୁଭ ରାତ୍ରି ହଁ ଠିକ ଅଛି।